ହ୍ୟାଲୋ
ହ୍ୟାଲୋ ଆଜ୍ଞା ଜୁହାର ମୁଁ ଆବାଜ ଆସିଛି ଆପଣ ପାଖକୁ।
ଆସଛି ଆଜ୍ଞା ଆପଣଙ୍କ ଆବାଜ।
ଓକେ ଓକେ ଆଉ ଆପଣ ଖରା ତରେ କେମତି କଣ ଏବେ ଯୋଉ ଭଳିଆ ଖରା ତରା ହଉଛି ମାନେ
ଘରେ ରହିବା ସମ୍ଭବ ନୁହଁ। ସବବେଲେ ସ୍କୁଲରେ ସେ ହିଁ ଆମର ଦର ଦରକାର ହେଉଛି ଆଜ୍ଞା।
ଆଜ୍ଞା ଆମ ତ ଏ ଫୁଲରେ କନଟିନିଓସ ମାନେ କହକୁ ଗଲେ ସବୁବେଳେ ଚବିଶ ଘଣ୍ଟା ପୁରା ଚବିଶ ଘଣ୍ଟା ପରେ ଚାଲୁଛି ପୁରା କୋଲାର ପୁରା ଆଉ। କାଁକ ନା ଏବୋ ପୁର୍ବ ଟାଇମ ରେ ଯୋଉ ଭଳି ଖରା ହଉ
ମାନେ ହଁ ହଁ ହଁ ଆଜ୍ଞା ଯୋଉ ସୁ ପ୍ରକ ଆମର ଏପଟେ ଖରା ହଉଛି ନା କୁଲର ସବୁବେଳେ ଚାଲିଛି ଆଉ ସତ କହିବାକୁ ଗଲେ କୁଲର ସାମ୍ନାରେ ରହିଲେ ଥଣ୍ଡା ହେଇକି ଦେହ ଭଲ ରହୁନି। ମାନେ ଆଉ ଗୋଡ଼ ହାତ ଟିକେ ବିନ୍ଧୁଛି ଆଜ୍ଞା। ଦେଖିବାକୁ ଗଲେ କୋଲର ସାମ୍ନାରେ କଂଞ୍ଚନ ଶୋଇ ଦଉଛି। ଥିଲେ।
ହଁ ସେ କାହିଁକିନା କହିଲେ ସେଇଟା ମତେ ଯାହା ଲାଗୁଛି ଯୋଉ ଥଣ୍ଡା ଯୋଉ ହଉଛି ନା ଥଣ୍ଡାରୁ ବୋଧେ ଗୋଡ ହାତ ବି ସେ ସେଟା ପିଠି ମିଠି ବେଣ୍ଡ କରିଦୋଉଚି।
ଆଜ୍ଞା ଆଜ୍ଞା। ଆପଣ ଆପଣ ଜାଣିଛନ୍ତି ଆପଣ। ଆଙ୍କ ଆଡେ ଧାନ ଚାଷ ହୁଏ ଆଜ୍ଞା।
ଉଁ ହଁ ଆମର ବି ଧାନ ଚାଷ ହୁଏ ଧାନ ଧାନ
ହଁ କେବେ କେବେ ହଁ ଆମ ଆଡେ ଆମ ଆଡେ ହୁଏ। ନହେଲେ। ଆପଣ କେବେ ବିଲକୁ ଯାଇଛନ୍ତି। ଅଛନ୍ତି ଧାନ କେମିତି ଲଗାନ୍ତି କଣ?
ମୁଁ ଯାହା ଦେଖିଛି ପ୍ରକ୍ରିୟା ତ ମୁଁ ଜାଣିନି। ସେଇଟା ମୁଁ ଜାଣିବା ପାଇଁ ଇଚ୍ଛା ହଉଛି କାହିଁକି ନା ମୁଁ ଯାହା ଦେଖିଛି ରୋଡ ସାଇଡ ଦେଖିଛି ମାନେ ଆଣନ୍ତି ଧାନ ଫାନ ଆଣନ୍ତି ଲଗେଇ ଦିଅନ୍ତି ସରେ। ଆପଣ ଜାଣିଚନ୍ତି ପ୍ରକ୍ରିୟା କିଛି ଜଣିଛନ୍ତି ମତେ ଟିକେ ଶିଖୁ ଶିଖେଇ ପାରିଲେ ତ ଭଲ ହୁଅନ୍ତା। ତା ପରେ।
ମାନେ ଧାନ ଲଗେଇବା ପ୍ରକ୍ରିୟା ମାନେ ଯୋଉ ଗୋଟେ ବିଳ ଥାଏ ଯେମିତି ବର୍ଷା ମାସର ବର୍ଷା ଋତୁୁର ଯୋଉ ପ୍ରଥମ ବର୍ଷା ଟା ହେଇଥାଏ ସେଥିରେ ଲଙ୍ଗ ଲ ଲଙ୍ଗଳ କରିଥାନ୍ତି। ଯେଉଁମାନେ ଚାଷୀ ଥାଆନ୍ତି।
ହଁ ହ।
ଆଉ ମାନେ ସେ ଧାନକୁ ଗୋଟେ ଛୋଟ ଜାଗାରେ ଗୋଟିଏ ଗୋଟିଏ ଆକାରରୁ ବେଶୀ ବଡ଼ ହେଇନଥିବ ସେ ଛୋଟ ଜାଗାରେ ସେଇଠି ଧାନ ଇଏ ଲଗାଇଥାନ୍ତି ଯେଉଁଟା ମାନେ କୋଡିଏ ରୁ ପଚିଶ ପଚିଶ ଦିନ ଭିତରେ ସେଇଟା ମାନେ ଗଜା ଦେଇ। ଥାଏ।
ହଁ ହଁ ହଁ ହ ହଁ ହଁ।
ଯେଉଁ ଗଜା ନେଇକି ମାନେ ପନ୍ଦରରୁ ଷୋହଲ ମିଟର ଭିତରେ ମାନେ ଏମିତି ମି ଭିତରେ ସେ ଗଛ ଗୁଡ଼ାକ ନେଇ କି ରୁମ ପିଥାନ୍ତି ସେଟାକୁ କଣା ବସନ୍ କି? କଣ ଗୋଟେ କହନ୍ତି ସେଇଠି?
ହଁ ନାଇଁ ନାଇଁ ମୁଁ ଦେଖିଛିିବି ମାନେ ସେଇଠି ବି ଗୋଟେ ଛୋଟ ଏରିଆ ଭିତରେ ସବୁ ଧାନ ରୁଆନ୍ତି ଛୋଟ ଛୋଟରେ ଧାନ ରୁହନ୍ତି। ଧାନ ରୋଇକି ତାକୁ ପୁଣି ସେଇଠୁ ବାହାର କରିକିନା ପୁଣି ବଡ଼ ଯୋଉ ଆମର ଯୋଉ ପଡିଆରେ ମାନେ ଧାନ ଯୋଉ ହ ଫଳ କରାଯାଇଥାଏ ସେଠି ଧାନ ଦ୍ୱାରରେ ବନ୍ଦ କରା
ହଁ ହେଲେ ଯୋଉ ଯୋଉଠି ସେ ଛୋଟ ଛୋଟ ଯୋଉ ଗଜା କରିଥାନ୍ତି। ଧାନ ଗଜା ଟା ସେଇଟା ରୋପିଥାନ୍ତି ମାନେ ଯେମିତି ଯୋଉଠିକେ ପାଣି ଥିବ ଟିକେ ଟିକେ କାଦୁଅ ହେଇଥିବ। ସେ ସେମିତି ସେମିତି ଜାଗାରେ ସବୁ କରିଥାନ୍ତି ଆଜ୍ଞା।
ଓହୋ ହୋ ହୋ ହୋୋ ତାହେଲେ ପୁଣି। ତାପରେ ସେ ସେଇଟା ମାନେ ଯଦି ଧାନ ଚାଷ କଲେ। କୋଉ ମାସରେ ଆପଣ ଷ୍ଟାର୍ଟ କରନ୍ତି କି କୋଉ ମାସରେ।
ଉଁ ଧାନ ଧାନ ନା ଦୁଇ ପ୍ରକାରର ଧାନ ହେଇଥାଏ। ଯୋଉଠିକି ଏମିତି ଗୋଟେ ଜୁନୁରୁ ଜୁନ୍ରୁରୁ ଜୁଲାଇ ଭିତରେ ଜୁନ ଜୁଲାଇ ଭିତରେ ଯୋଉ ଗୋଟେ କହନ୍ତି ଖରିଫ୍ ଫସଲ କରିଥାନ୍ତି। ଆଉ ଡିସେମ୍ବରରୁୁ ଜାନୁଆରୀ ଗୋ ର ବି ଫସଲ।
ରବି ଫସଲ କରିଥାନ୍ତି ଆଚ୍ଛା ଆଛା ତାର ମାନେ ସେଇଠି ଧାନରେ ବି ଭେରାଇଟି ଗୋଟେ ଗୋଟେ ଅ ସେ ମାନେ ନାଁ ବି ଅଛି କିତାର କି ଧାନ କିଛି।
ଧା ଧାନ ଗୁଡାକର ନାଁ କହୁଛନ୍ତି କି ଆପଣ।
ହଁ ହଁ ହଁ ଯେମିତି ଆପଣ ଯେମିତି କହିଲେ। ଖରିଫ ଆଉ ରବି ଟାଇମ ରେ ଯୋଉ କହିଲେ ଖରିଫ ରେ କୋଉ ଭଳିଆ ନାଁ ର କଣ ଧାନ ଥିବ। ସେମିତି କିଛି।
ମୁଁ ତ ଧାନ ମାନେ ଏମତି ଜାଣିଛି। ହେଲେ ଧାନ ଗୁଡ଼ାକର ନାଁ ଯାକ ଜାଣିନି ଆଜ୍ଞା। କ୍ଷମା କରିବେ ଜାଣଥିଲେ କ ମାନେ। ଗୋଟେ କଣ ଗୋଟେ କହନ୍ତି। ମାନେ ଆପଣଙ୍କ ସେପଟେ ଅଲଗା କିଛି କହୁଥିବେ। ଆମ ପଟେ କିଛି ଟ ଆଳଗା କଥୁବେ।
ହଁ ସେଇ ମତେଲାଗେ ସମାନ ଥାଏ। ପୁରା ତାପରେ ଆପଣ ଜୁନ ଜୁଲାଇ ରେ ବି ଏତେ ଖରାରେ ଜୁନ ଟାଇମ ରେ ଧାନ ଫାନ କରିବେ। ଧାନ ଲଗେଇବେ ପୁଣି ସେ ଧାନ ବି ବହୁତ ପାଣି ବି ଖାଉ ତ ପାଣି ଫାଣି ବି ଏବେ ସଙ୍କଟ ଯଭଳିଆ। ତାକୁ କେମିତି ହ ମ୍ୟାନେଜ୍ କେମିତି କଁ କରୁଛନ୍ତି।
ମାନେ ଯୋଉ ଏବେ ଜୁନ୍ ଜୁ ଲାଇ କରିବେ ମାନେ ଯୋଉ ପ୍ର ଚେକ୍ଟ ଯାକଥାଉଛି ଗୋଟେ ଗୋଟେ ଡ୍ୟାମ୍ ଥାଉଛି। ସେଇଠୁ ପାଣି ସପ୍ଲାଏ ସୁବିଧା ରହିଯାଉଛି। ନା ଯେମିତି ତେବେ ଦେଖିବାକୁ। ଗଲେ ବରଗଡ଼ ଜିଲ୍ଲାରେ ବେଶୀ ମାତ୍ରାରେ ଧାନ ଚାଷ ହୁଏ।
ହଁ ହଁ।
ହୁଁ ହେଲେ ଏବେ ଦୁଇ ତିନି ଦିନ ଆଗରୁ ଯେଉଁ କାଳବୈଶାଖୀ ବର୍ଷାଟା ଆସିଥିଲା। ସେଠରେ ଲୋକମାନଙ୍କର ବହୁତ କିଛି ଧାନ କ୍ଷତି ହେଇଥିବ ଆଜ୍ଞା।
ହଁ ଧ ଧାନ ପରା କ୍ଷତି ହେଲେ ବି ଗଭର୍ଣମେଣ୍ଟ ବି କିଛି ଉ ସବସିଡି ବି ଦିଅନ୍ତି ବି। ସେସବୁ କରନ୍ତି ସ ଦିଅନ୍ତି ମାନ କି
ଯେ ହେଲେ ବି ହଁ ଦିଅନ୍ତି ସେଟା କିଛି କଥା ନାହିଁ। ହେଲେ ଜଣେ ଚାଷୀଙ୍କୁ ଯେତିକି ସେ ଖର୍ଚ୍ଚ କରିଥିବ। ସେଇଟା ତର ମାନେ ପ୍ରଫିଟ୍ଟା ଠିକ୍ ମୂଲ୍ୟ ମି ମିଳେ ନାହିଁ। ଳେ ଗମେଣ୍ଟ୍ ଯେତେ ଲେ ହେଲେ ସମସ୍ତଙ୍କୁ କେ ତେ ଦବ ଆଞା।
ସେଇଟା ତ ମତେ ଯେମିତି ଲାଗେ କି ମାନେ ନିଜ ପେଟ ପାାଣ ଖର୍ଚ୍ଚ ଉ ମା ମାଡ଼ ମାରିକି। ନା ଯଦି ପରିଶ୍ରମ କରିଥିବେ ହେଲେ ଗଭର୍ଣ୍ଣମେଣ୍ଟ ସେଇଟା ଜମା ତାକୁ ସେଇଟା ପଇସା ଦେଲେ ବି କିଛି ନିଜ ବି ପେଟ ପାଣ ବି କମ୍ପ୍ଲିଟ ହେବ ନାହିଁ। ତାପରେ ଆପଣ ଧାନ ଧାନ ହେଲା ପରେ ପୁଣି ଜୁନ ଜୁଲାଇ ରେ ଯଦି ଲଗେଇଲେ ପୁଣି ତାର ଯୋଉ ଧାନ ଯୋଉ ବାହାର କରେ ପୁଣି ସେଟା କିଏ କୋଉ ମାସରେ ବାହାର କରିବ ପରା
ବାହାର ତ ଏମିତି ଛଅ ମାସ ପରେ ଧାନ ହୁଏ କହନ୍ତି ନା ହେଲେ ସେ ଧାନ ଟିକେ ଧାନ ଟିକେ ଟିକେ ଉଠିଲା ପରେ ପରେ ସେଠି ସାର ଦିଅନ୍ତି
ହୁଁ ସାର ଫାର ଦିଅନ୍ତି ଧାନ ଫାନ ହୁଏ ତାପରେ ମଣ୍ଡିକୁ ବି ନିଅନ୍ତି। ହଉ।
ହୁଁ ହୁଁ ମଣ୍ଡି ମଣ୍ଡିରେ ଏ ମାନେ ଏ ଫସଲ କାଟିବାଟା ଛଅ ମାସରେ କା କାଟନ୍ତି। ଅ ମାନେ ଟିକେ ଟିକେ ଯୋଉ ହଳଦିଆ ଟାଇପ ର ଦେଖା ଦେଖାଗଲେ ସେଠି ଉ କାସ ମାନେ କାଟନ୍ତି ସେଟାକୁ ଆଣିକି କଣ କରନ୍ତି ଯୋଉ ମାନେ ଟ୍ରାକ୍ଟର ଗାଡ଼ି ତ ନାହିଁ ଯୋଉ କଣ କହିବ କହନ୍ତି ସେଟା ମେସିନ୍
ପାୱାର ଟେଲର ଭଳିଆ କଣ ଗୋଟେ ମେସିନ୍ ସେଇଟା ଗୋଟେ କାଟି କାଟି କାଟି କାଟି ନେଇଯାଏ ପୁରା ନେଇକିନା ବୋଧେ ଧାନ ପୁରା ବାହାର କରନ୍ତି
ଆଜ୍ଞା ଆଜ୍ଞା। ମାନେ ମାନେ ଧାନ କାଟିବା ପରେ ବି କେତେଟା ଗୋଟେ କେତେଟା ଜିନିଷ ଏମିତି ପ୍ରସ୍ତୁତି ରହିଛି ସେଟା ଆପଣ ଜାଣିଛନ୍ତି ତ ଯୋଉ ଧାନ କାଟିକି ଆଣିବେ ସେଇଟା କେମିତି ଏବେ ତ ଏବେ ତ ମେସିନ୍ ଯାକ ହେଇଯାଉଛି ଛି ଆଜ୍ଞା ଯୋଉ ମାନେ ମେସିନ୍ ସେ ନାନ କି ଧାନର ଏମତି ଗୋଟେ ଗୋଟେ ନଡ଼ା ଯାକ ଲ ନ ନ ନ ହଁ ଧାନ ସବୁ ବାହାର କରିକି ଯୋଉ ନଡ଼ା ସହିତ ଲଗଉଛନ୍ତି
ଆଜ୍ଞା ଆଜ୍ଞା ତାପରେ ଧାନ ବାହାର କରିକିିନା ସେ ମେସିନ୍ ରୁ ବାହାର କରି ଯାହା ଯାହା ରହିଲା ବୋଧେ ଉପର ବେଳା
ହଁ ହେଲେ ଆଗରେ ଆଗରେ ଏମିତି ଥିଲା କି ଯୋଉ ପାଆଁଳ ମାନେ ପାଳ ଦେଇକି ଧାନ ରଖିକି ଯୋଉ ଶଗଡ଼ ଗାଡ଼ିରେ ଶଗଡ଼ ଗାଡ଼ି ନାଇଁ ଯେମିତି ଯେମିତି ହଲ ଦିଟା ଧରିକି ବୁଲଉ ଥିଲେ ଯେମିତି ସେ କଣ ଏମିତି ଗୋଟେ ଲମ୍ବା ବାଡ଼ି ଟାଇପ ର ଗୋଟେ ସେଠି ହଲ ରେ ବାନ୍ଧିଥିଲେ ଏମତି ଘୋରଉଥିଲି ହଲରେ ଆ ଆପଣ ଜାଣିଛନ୍ତି ସେଇଟା ସେ ଜିନିଷ ଦେଖିଛନ୍ତି?
ହଁ ହଁ ମୁଁ ଦେଖିଛି ଯୋଉଟା ଗାଈ ଲଙ୍ଗଳ ଯୋଉ କରେ ହଳକରେ ସେ ଯୋଉ ଲମ୍ବା ବାଡ଼ି ଧରିକି ସେଇଠୁ ସେଇଟା ଥଣ୍ଡ ଥଣ୍ଡ ଥଣ୍ଡ ବୋଧେ ଷଣ୍ଢ ବୋଧେ ମୋର ଯାହା ମାନେ ଷଢ ବୋଧେ। ଷଣ୍ଢକୁ ପୁରା ପିଟିଥିଲେ। ପିତିକିନା। ହଳ ବ
ନା ସେ ହଳ ଧରିବା ପ୍ରୋସେସିଂ ନାହିଁ ଆଜ୍ଞା ଯୋଉ ଧାନ କାଟିକି ଆଣିଲା ପରେ ଯୋଉ ଇଏ କରନ୍ତି ଧାନ ସବୁ ଇଏ ମାନେ ଆଗ କଲର୍ ସେମିତି ଥିଲା ଏବେ ତ ମେସିନ୍ ଗୁଡ଼ାକ ଆସିଗଲାଣି ଏବେ ନିଜେ ମେସିନ କରି କରୁଛନ୍ତି ସମସ୍ତେ। ହଁ ହେଲେ ତାପରେ ଆପଣ ଆପଣଙ୍କ ଆଡେ ଅରୁଆ ଚାଉଲ ଖାଆନ୍ତି ନା ଏମିତି ଉସ୍ ଶୁ ଚାଲ
ନାଇଁ ଆମ ଆଡେ ସବୁ ଅରୁଆ ଚାଉଳ ଉସ୍ ନା ଚାଉଲ ସବୁ ଖାଆନ୍ତି। ଅରୁଆ ଚାଉଳ ମୋ ହିସବାରେ ହଉଚି ସେ ସେଇଠି କେତେବେଳେ କି ନା ଯେତେବେଳେ ଯଦି କିଛି ଗୋଟେ ମାନେ ଫେଷ୍ଟିଭାଲ ଟାଇମ ଥାଏ ଯୋଉ ପର୍ବପର୍ବାଣି ଥାଏ ସେଇ ଟାଇମରେ ଅରୁଆ ଚାଉଳ ନା ବା ସେଇଟାଇମେ ସବ ଉସୁନା।
ହଁ ଆମ ଆମ ପଟେ ସେମିତି ଉଷୁନା ଚାଉଲ କୁ ତ ଧାନ କୁ ସିଝେଇବାକୁ ପଡେ ଆଜ୍ଞା ଆପଣ ଜାଣିଛନ୍ତି ସେଇଟା ତାପରେ ତାପରେ ନେଇକି ମିଲକୁ ଧାନ ଶୁଖେଇ ସିଝେଇକି ସେ ଧାନକୁ ଉପରେ ଶୁଖେଇକି ଆଣିକି ମାନେ ଯୋଉ ଚାଉଳ ବାହାର କରିବା ମେସିନରେ ପିସାଯାଏ ଆଉ ଚାଉଳ ତିଆରି କରାଯାଏ।
ଓହୋ ହୋୋ ପୁଣି ତାକୁ ପାଣି ଆଗେ ପାଣି ଗରମ ପାଣିରେ ଆଗେ ରଖା ହବ ଆଗେ ଚାଉଳକୁ। ଏ ଧାନକୁ ଧାନକୁ ଧାନକୁ ତାପରେ ପୁଣି ତାକୁ ସିରେ କୁହନ୍ତି ଗୋଟେ ମିଲ କୁ ନେଲା ପରେ ସେଗୁଠୁ ତାପରେ ଚାଉଳ ଟା ବାହାର କରିବେ ଆଉ।
ଆଜ୍ଞା ମାନେ ସେଇଟାକୁ ଯୋଉ ପାଣିରେ ଯୋଉ ଚାଉଳ ଧାନ ଧାନ ଗୁଡ଼ାକ ଯୋଉ ଇଏ ଦିଅନ୍ତି ଗରମ ପାଣିରେ ସିଝି ସିଝି ଥାଏ ସେଇଟାକୁ ଆମେ ଯୋଉ ଚାଉଳ ବାହାର କରାଯା ଯେ ସେମିତିରେ ସେଇଟାକୁ ଆମେ ଉଷୁନା ଚାଉଳ କରାଯାଏ ଆଉ ନ ମାନେ ଏମିତି ଧାନ ର ଖାଲି ଯୋଉ ଚାଉଳ ତିଆରି କରାଯାଏ ସେଇଟାକୁ ଅରୁଆ ଚାଉଳ କହନ୍ତି ଆଜ୍ଞା
ଓହୋ ହୋ ହୋ ହୋ ହେଲେ ମୁଁ ଶୁଣିୁଛି ଅରୁଆ ଚାଉଳ ବି ଖାଇବା ବି ଏତେ ମାନେଙ୍କ ଦେହ ପାଇଁ ଟିକେ କ୍ଷତିକାରକ ଭଳି କ୍ଷତି ନାହିଁ ମାନେ ଦେହ ଟିକେ ହେଲଥ ମାନେ ତ ନିଜ ସ୍ୱାସ୍ଥ୍ୟକୁ କ୍ଷତିକରି ଉଷୁନା ଚାଳ ପାଇଁ।
ଚାଉଳ ନା ଉଁ ହଁ ଆଜ୍ଞା ଆଜ୍ଞା। ମାନେ କୋଉ ପଟେ ତ କେମିତି ଆଉ
ହଁ ସେଟା ଜିନିଷ ଆଉ ଏକରେ ଯଦି‌ ଧାନ ଚାଷ ମୁଁ ବି ଦେଖୁ ଦେଖୁଛି ଏଇଠି ମୁଁ ଯୋଉଠି ରହୁଛି ଧାନ ଚାଷ ବି କରୁସନ ପୁରା। ସେଇଠି ପୁରା ଏ ଏବେ ମାନେ କଣ ଏବେ ତ ଆଉ ଧାନ ଏବେ ଚାଷ ଧାନ ଚାଷ ପାଇଁ ଯାହା ଆପଣ ଯଉ କହୁଚ ଜୁନ୍ ମାସ ବୋଧେ ଜୁନ୍ ମାସ ଷ୍ଟାର୍ଟ ହେଇଯାଉଚି ଧାନ ଚାଷ।
ହୁଁ କାହିଁକି ନା ଜୁନ ମାସରୁ ଜୁଲାଇ ଷ୍ଟାର୍ଟ କେମିତି ମାନେ ବର୍ଷାର ଆଗମନ ହୁଏ। ମାନେ ପ୍ରଥମ ଚାଷ ସେଇଠୁ ହଁ ସେଇଟା ସ
ହଉ ଆଜ୍ଞା ଏବେ ଟିକେ ମୋର ଏଠି କଲ୍ ଗୋଟେ ଆସିଛି ଆପଣ ନହେଲେ ପରେ କଲ୍ କରୁଛି ଆଉ
ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ହଁ